କାର ହୁଁ ହ୍ୟାଲୋ
ହଁ ଭାଇ ନମସ୍କାର। କୁହନ୍ତୁ କୁହନ୍ତୁ। ଭାଇ ଆପଣ ଜାଣିଛନ୍ତି କି ଆମର ସୋଲାର ସିଷ୍ଟମ ବିଷୟରେ। ଯଦି ଜାଣିନାହାନ୍ତି ମୁଁ ଆପଣଙ୍କୁ କହୁଛି ଶୁଣନ୍ତୁ। ଆମର ସୋଲାର ସିଷ୍ଟମରେ ନଅଟି ପ୍ଲାନେଟ ରହୁଛି ବୁଝିଲେ କି ହଁ ସେ ନଅଟି ପ୍ଲାନେଟରେ ନଅଟି କାମ ରହୁଛି ଯୋଉଟା କି ଆମ ଏଠି ବି ସବୁଠୁ ଆଗେ ସେଥି ସେ କାମରେ ଉପକୃତ ହଉଛି ବୁଝିଲେ କି ଆଉ ପୃଥିବୀରେ ଯେତିକ ସବୁ ମାନେ ଜୀବ ଯନ୍ତୁ ସବୁ ଯୋଉ ବାସ କରୁଛନ୍ତି ହଁ ପୃଥିବୀ ଟା ଗୋଟେ ଏମିତିଆ ଜାଗାରେ ବଢି ଅଛି ଯେ ଯଦି ଗୋଟିଏ ମିଲିମିଟର ବି ଆଗ ପଛ ହେଇଯାଉଛି ତା ଆମ ପୃଥିବୀ ନଷ୍ଟ ହେଇପାରେ ବୁଝିଲେ କି ଆଉ ଆମର ସେ ଦେଖିବାକୁ ଗଲେ ଆମ ପୃଥିବୀଟା ଗୋଟେ ଏମିତିଆ ସ୍ଥାନରେ ବସିକି ଅଛି ଯୋଉଥିରେ ଆମର ସେଟର ଆଉ ମୁନ ବୁଝିଲେ କି ଆମର ଯେଉଁ ଜହ୍ନ ହଁ ସେମାନେ ସବୁ ନିଜ ଗୁରୁତ୍ୱ ଗୁରୁତ୍ୱ ଘର୍ଷଣ ବଳରେ କହିଲେ କି ଗୁରୁତ୍ୱ ବର୍ଣଣ ବଳରେ ସେ ସବୁ ନିଜେ ବା ତାଙ୍କର ଯେତିକି ସବୁ ଆଷ୍ଟ୍ରୋଏଟ କମିଟ ଫମିଟ ସବୁ ଆସୁଛି ସେଗୁ୍ରା ସବୁ ଉଲକା ପିଣ୍ଡ ଧର ଉଲକାପିଣ୍ଡ ଯେତିକି ସବୁ ଆ ଅସିଧା ସେଗୁରା ସବୁ ଖୁସି ହେଇ ନିଜ ଆଡକୁ ଟାଣି ହେଇ ପଡୁଛନ୍ତି ବୁଝିଲେ କି ଆମର ପୃଥିବୀରେ ଏମିତି ବହୁତ କିଛି ବି ଜୀବଜନ୍ତୁ ଅଛନ୍ତି
ଯିଏକି ଆମକୁ ଲାଗେ କି ସେ ବାହାର ଗ୍ରହରୁ ହିଁ ଆସିଛନ୍ତି କାହିଁକି ନା ଏମିତିଆ ସବୁ ଜୀବଜନ୍ତୁ ଭର୍ତି ହେଇକି ଆସୁଚନ୍ତି କି
ହୁଁ
ଆମର ସାଇଣ୍ଟିଷ୍ଟ ମାନେ ବି ଜାଣି ଖିପାରୁନାହାନ୍ତି କି ଯିବ ଯନ୍ତୁ କେମିତିଆ। ତା ଭରଣ ପୋଷଣ କଣ ତମ ଖାଇବା ପିଇବା କଣ ବୁଝିଲେକି। ଅ ଏମିତିଆ ଜୀବଜନ୍ତୁ ଅଛନ୍ତି କି ତାଙ୍କୁ ଯଦି ଅଧାରୁ କାଟିବି ଦବୁ ସେ ପୁଣି ଆଉଥରେ ସେ ଅଧାରୁ ଦିଟା ହେଇଯିବେ। ବୁଝିଲେ କି ଆଉ ଆମର ଏମିତିରେ ଦେଖିବାକୁ ଗଲେ ବହୁତ ସାରା ଉଁ ସାଇଣ୍ଟିଷ୍ଟ ମାନେ ତାଙ୍କ ନିଜ ନିଜ କାମରେ କି ବ୍ୟସ୍ତ ରହୁଛନ୍ତି। ବୁଜିଲେ କିଏ କିଏ ପରି କିଏ ପରିବେଶ ଉପରେ ବ୍ୟସ୍ତ ରହୁଚି। ଆମ ସମୁଦ୍ର ଉପରେ ବ୍ୟସ୍ତ ରହୁଛି କିଏ ଆମ ସ୍ପେସ ଉପରେ ବ୍ୟସ୍ତ ରହୁଚି। କି ଆମର ଚନ୍ଦ୍ରମା ଉପରେ ବ୍ୟସ୍ତ ରହୁଛି କିଏ ସୂର୍ଯ୍ୟ ଉପରେ ବ୍ୟସ୍ତ ରହୁଚି ସେମିତିରେ କିଛି ମାନେ ନାହିଁ ବୁଝିଲେ ନାଁ। ଆଉ ଆମର ଏଠି ଯେତିକ ସବୁ ଟେଷ୍ଟିଙ୍ଗ ସବୁ ଚାଲିଛି ଆମର। ଲ୍ୟାବରେ ହଉ କିମ୍ବା ଯେ କୌଣସି ବି ଜେଗାରେ ହଉ। ଏତେ ସବୁ ଟେଷ୍ଟିଂ ଚାଲିଚି ସେ ଟେଷ୍ଟିଂ ରେ ହିଁ ଆମ ମଣିଷ ଅ ଆମ ମଣିଷ ମାନେ ଭରଣ ପୋଷଣ କରିପାରନ୍ତି କାହିଁକି ନା ବିଭିନ୍ନ ପ୍ରକାର ରୋଗ ବା ଗ ଯେତିକ ସବୁ ଆସୁଚି ଏମିତି ସବୁ ବିଭିନ୍ନ ପ୍ରକାର ଆମର ଉ ପଶୁ ପକ୍ଷୀ ଏବଂ ପାଣି ଜାତୀୟ ସବୁ ମାନେ କହିବାକୁ ଗଲେ ପୋକ। ବୁଝିଲେ କି ସେଇ ସବୁ ଇଏରେ ମାନେ ଆସୁଛି ଯେତିକ ସବୁ ରୋଗ ବାଗ। ଆଉ ତାକୁ ଯଦି ଆମେ ଚିକିତ୍ସା ନ କରିବା ତାହେଲେ ଆମେ ବଞ୍ଚି ପାରିବେନି। ମୁଁ ବି ବଞ୍ଚି ବାକୁ ଗୋଟେ ନିହାତି ବଡ ଉଦ୍ଦେଶ୍ୟଟେ ଦରକାର କି ହଁ ଆମେ ଏଇଥିପାଇଁ ବଞ୍ଚିଚୁ ଏଇଥିପାଇଁ ବଚଞ୍ଚିବୁ ବୁଝିଲେକି। ତି ସେଟା ଥିବା ବି ନିହାତି ଦରକାର ଯେହେତୁ ଯେହେତୁ ଆମର ସାଇଣ୍ଟିଷ୍ଟ ମାନେ ସବୁ କିଛି ଖୋଜିବାକୁ ଲାଗିଛନ୍ତି। ଆମେ ବି ତାଙ୍କ ସହିତ ସହଯୋଗ କରିବା ବି ନିହାତି ଦକାର କାହିଁକିନା ସହଯୋଗ କଲେ ହିଁ ସେମାନେ ସବୁ ଆଗକୁ ବଢିପାରିବେ ବୁଝିଲେ ନାଁ ମୁଁ ସେମାନେ ଯଦି ନ ବୁଝି ମୋ ନ ବଢି ପାରିବେ ତାହେଲେ ଆମର ଅ ପ୍ରଶ୍ନ କେମିତି ହବ ଆମେତ କେମିତି ବଞ୍ଚିବା ଆମେ କେମିତି ଖାଇବା ଆମେ କେମିତି ସବୁ ପିନ୍ଧିବା ବୁଝିଲେ କି। ଆଉ ସାଇନ୍ସ ହଉଛି ଆମ ଦୁନିଆରେ ଏକମାତ୍ର ଏମିତି ଯି ସ ଯିଏ ଆମ ମାନବ ଶକ୍ତିକୁ ଅଧିକାକୁ ମାନେ ମାନବ ଶକ୍ତି ଅଧିକ କହିପାରେ ମାନବ ଶକ୍ତି କୁ କମ କରି କମ ବି କରିପାରେ। କାହିଁକିନା ସାଇନ୍ସ ହଉଛି ଗୋଟେ ଏମିତିଆ ଅର୍ଥ। ଯେପରିକି ଆମେ କହିବା ଗଲେ ଉ ପାଣିର ଦିଟା ନା ଅଛି। ଗୋଟେ ହଉଛି ପାଣି ଆଉ ଗୋଟେ ହଉଛି ଏଚ ଟୁ ଓ। ଏଚ ଟୁ ଓ ଯା ଏଚ୍ ଟୁ ଓଟା ହଉଛି ସେଟା ହଉଛି ସାଇନ୍ସ ର ଭାଷା। ସାଇନ୍ସର ଦୁନିଆ ଗୋଟେ ଅଲଗା ପ୍ରକାର ଦୁନିଆ ଯୋଉଥିରେ ଆମକୁ ବହୁତ କିଛି ମିଳିପାରିବ ବୁଝିଲେ ନା ବହୁତ କିଛି ବି ଆମେ ଜାଣିପାରିବେ। ବହୁତ କିଛି ମିଳିପାରିବା ଏବଂ ବିଭିନ୍ନ ପ୍ରକାର ସବୁ ଜିନିଷ ପତ୍ର ଗୁରା। ଆରମସେ ଶିଖି ସେ ଆଉ ତାରାମଶ ଶିଖି ପାରିବେ ବୁଝିଲେନା। ଆଉ ଏମିତିରେ ଦେଖିବାକୁ ଗଲେ ପାଣି ପବନ। ତ ବହୁତ ରହୁଛି ବରଂ ବିଭିନ୍ନ ପକାର ହଉ ଜୀବ ଯେନ୍ତୁ ଅଧିକାଂଶ ପାଣି ଭିତରେ ହିଁ ରହୁଛନ୍ତି ଆଉ ପାଣି ଭିତରେ ପୁରା ଗଭୀରତା ଦେଖିବାକୁ ଗଲେ ବହୁତ କିଛି ଏମତି ଯିବ ବାହାରନ୍ତିଯେ ଆମେ ତାଙ୍କୁ ଦେଖିକି ବି ଜାଣିପାରୁନାହିଁ କି ସେଟା ଆମ କେଶ୍ୱର ଜୀବ। କି ଆମ ଗ୍ରହର ଝିଅ କି ବାହାର ଗ୍ରହ ଝିଅ ବାହାର ଗ୍ରହର ଯିବ ବୁଝିଲେ
ହୁଁ ହ୍ୟାଲୋ। ହଁ ଆଜ୍ଞା ମୁଁ ବୁଝିପାଇଲି ଆପଣଙ୍କ ସେ କଥା କୁ କାହିଁକି ନା ହଁ ଯୋଉ କଥାଟି କହିଲେ ସେଇଟା ବହୁତ ସଠିକ୍ କଥାଟି କହିଲେ। ମୁ ଆମ ଆମର ଏ ଦେଖିବାକୁ ଗଲେ ଆମ ମଣିଷ ଆମ ମଣିଷ ଯେତିକି ବି ସବୁ କୋଡ଼ ଦେଖିଛନ୍ତି ସ୍ଫୋସ୍‌ ସବୁ କିମ୍ବା ଯେ କୌଣସି ପଅଜିରେ ବି ହଉ। ଆଉ ମଣିଷ ସ୍ପେସ କୁ ଯେତିକି ଜାଣିଛନ୍ତି। ଏଥିରେ ସବୁ। ତ ମାନେ ଆମ ମନରେ ଯେତିକି ବି ସେ ସ୍ପେସ୍ ବିଷୟରେ ସବୁ ଜା ତା ତିନି ଗୁଣ ତା ତିନି ଗୁଣା ଆମର ପାଣି ଭିତରେ ହିଁ ସବୁ ଅସୁବିଧା ଲଛି ପାଣି ଭିତରେ ହିଁ ସବୁ ଜୀବଜନ୍ତୁ ସବୁ। ବତିକି ଅଛନ୍ତି ତମ ସାଇଣ୍ଟିଷ୍ଟ ମାନେ ପାଣି ଭିତରୁ ବି। ସେତେ ଗଭୀରତା ଭାବରେ ଜାଣିନାହାନ୍ତି ବୁଝିଲନା ପାଣି ଭିତରେ ସବୁ କିଛି ରିସର୍ଚ କରିବା ଦରକାର। ଏହା ପାଣି ଭିତରେ ରିସର୍ଚ୍ଚ କଲେ ହିଁ ସବୁକିଛି ଆଉ ମିଳିପାରିବନି। ବୁଝିଲନା ପାଣି ଭିତରେ ବହୁତ କିଛି ଏମିତି ରହସ୍ୟ ଅଛି ଯେ ଆମକୁ ଖୋଜି ବାହାର କରିବାକୁ ପଡିବ। ଆଉ ବିଭିନ୍ନ ପ୍ରକାର ସବୁ କାମରେ ମାନେ ଆମେ ସବୁ ଦୈନନ୍ଦିନ ଜୀବନରେ ଯେତେକି ସବୁ। ସେ ସବୁ ଆବଶ୍ୟକ ପଡୁଛି ସେ ଆବଶ୍ୟକତା ରେ। ଆମକୁ ନିଜକୁ ରଖିବାକୁ ପଡିବ ବୁଝିଲ। ରେ ଦେଖିବାକୁ ଗଲେ ଆମର। ଖାଇବା ପିଇବା ଆଉ ଟିକେ ସବୁ ଜିଂଶପତ୍ର ଗୁଡା ସବୁ ପାଣି ଭିତରକୁ ନିଆଯାଉଛି। ଆଉ ଏକ ମାଛ ଖାଉଚେ। ହଁ ମାଛ ଚିଙ୍ଗୁଡ଼ି ଇତ୍ୟାଦି ଇତ୍ୟାଦି ଯେତେ ସବୁ। ଖାଉଛି ଅକ୍ଟୋପସ ଘରୀକା। ତାକୁ ପୁଣି ଦେଖିବାକୁ ଗବେଷଣା କରିବାକୁ ଯାଇଁ। ମଣିଷ ବାଣୀକୁ ପାଣି ଭିତରେ ଯିବା ପଡୁଛି ନା ପଡ଼ୁନି। ଆଉ ଯଦି ମଣିଷମାନେ ପାଣି ଭିତରୁ ନଯିବେ। ନା ଏ ସବୁ ଦେଖିପାରିବି ନା ପାରିବିନା। ତ ଆମକୁ ସବୁ କିଛି କି କାହା ରିସର୍ଚ କରିବା ପାଇଁ ଆମେ ସବୁ ପାଣି ଭିତରେ ଯିବାକୁ ପଡୁଛି। ଆଉ ପାଣି ଭିତରେ ଏତେ ଗଭୀରତା ଅଛି ଯେ ନାଇଁ ଆମ ପାଣି ଭିତରେ ଗୋଟେ ଟିକେଟ୍ ଅଛି ତା ନାଁ ହେଉଛି ମରିୟଣା ଟ୍ରେଞ୍ଜ। ନାହିଁ ଏମିତି ଆଉ ଗୋଟେ ଗଭୀରତା। ଅଛି ଯେ ପାଣିରେ ଦୁବାଇର ବୁର୍ଜ ଖଲିଫା ବି। ତିନିଟା ଖଣ୍ଡେ ତା ଭିତରେ ପଶି ଜିବ ଏତେ ପାଣି ଭିତରେ ବହୁତ ଗଭୀରତା। ଯୋଭଠି କି ଆମର ସୂର୍ଯ୍ୟ କିରଣ ଯାଉନି ପାଣି ଭିତରେ। ସେଠି ନୂଆ ଜୀବନ ଗୋଟେ। କ୍ରିଏଟ୍ ହେଉଛି ବୁଝିଲେ ନା ସେଠି ଏମିତି ବହୁତ ସାରା ଜୀବନ। ଏମତି ସୁ ଉତ୍ପାଦନ ହେଉଛି ଆମେ ମନୁଷ୍ୟମାନେ ବିିଁ ତାକୁ ଜାଣିପାରିବାନି। ଆଉ ଆମର। ସାଇଣ୍ଟିଷ୍ଟ ମାନ ବି ସେ ବିଷୟରେ ଖୋଜାଖୋଜି ଜିନିଷକୁ ଟ୍ରାଏ କରୁଛନ୍ତି କିନ୍ତୁ ସାଇଣ୍ଟିଷ୍ଟ ମାନେ ଏତେ। ପାଣି ଭିତରକୁ ଯାଇ ପାରୁନାହାନ୍ତି ସାଇଣ୍ଟିଷ୍ଟ ମାନେ। ଯେତିକି ଥର ଆମ ସାଇଣ୍ଟିଷ୍ଟ ମାନେ ଧର ସାଇଣ୍ଟିଷ୍ଟ ମାନେ ଯଦି ଟେନ୍ ପରସେଣ୍ଟ ବି ସ୍ପେସ୍ ଉପରେ ସବୁ ଜ୍ଞାନ ଜ୍ଞାନ ଆହରଣ କରିଥିବେ। ତାଠାରୁ ୱାନ୍ ପରସେଣ୍ଟ ମାତ୍ର ଗୋଟିଏ ପରସେଣ୍ଟ ଜମାବ ଆମ ସମୁଦ୍ର ପାଣି ବିଷୟରେ ସବୁ ଜାଣିଥିବେ ବୁଝିଲୁ ନା। ଆ ସମୁଦ୍ର ପାଣି ଭିତରେ ବହୁତ କିଛି ଏମତି ରହସ୍ୟ ଅଛି ଯୋଉଟା ସାଇଣ୍ଟିଷ୍ଟ୍ ମାନଙ୍କୁ ବି ହଇରାଣ କରି ରଖି ଦଉଚି। କି ପାଣି ଭିତରେ ଏମତି କେତ୍ କେମିତି ଜିନିଷ ସବୁ ଆସିଲା? ସେଗୁଡାକୁ ନେଇକି ହିଁ ମୁଁ ତାକୁ ବୁଝିଇଲ୍ ନା। ବହୁତ କିଛି ଜିନିଷ ଅଛି ଯୋଉଟା କି ଆମର ନିହାତି ଦରକାର। ମନୁଷ୍ୟ ଜୀବନରେ। ଜୀବନରେ ବିଭିନ୍ନ ଉପକାରର ବା ବ୍ୟଥାନ ହୋଉଥିବା କିନଗରରେ ଆମର ଅ କୌଣସି ସଂଯୋଗ ଯେମତି ନ ହଉ। ତ ସେଥିପାଇଁ ମନୁଷ୍ୟମାନେ ଟିମ୍ ପୁରା ସବୁ ମିଶିକ୍ ସବୁ ସାଇଣ୍ଟିଷ୍ଟ୍ ମାନଙ୍କୁ ରଖିକି ଆଲୋଚନା କରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ବୁଝିଲେ?
ହଁ ଆଜ୍ଞା ନିଶ୍ଚୟ ଆପଣ ଯୋଉ କଥାର୍ଟା କଲେ ହଁଁ। ନିଶ୍ଚିତ ଭାବରେ ଠିକ୍ କଥା କହିଲେ। ଯୋଉ କଥା କି ଭି ବୁଝିବା ଦରକାର କି ପାଣି ଭିତରେ ବହୁତ୍ କିଛି ଆ ଜିନିଷ ଅଛି ମୁଁ କିଏ ଆମେ ସମତେ ତାକୁ ଦେଖିବା ଦରକାର। ଆଉ ଏମତିରେ କିଛି ବି ସବୁ ଆଜି ବି ଶରଣ ହେଇଚି ଯୋଉଟାକୁ ଆମେ ସବୁ ଗ୍ରହଣ କରିବା ଦରକାର। ଜାଣିଚୁ ନା? ଯେତିକି ଆମେ ପାଣି ବିଷୟରେ ଜାଣିନି କିନ୍ତୁ ପାଣି ତା ବିଷୟ ପାଣି ବହୁତ କିଛି ଅଧିକା ଆମକୁ ଜଣେଇ ଦଉଚି। ବୁଝିିପାଇଲ, ଯେତବେଳେ ସୁନାମି ହବ ପାଣି ପଛକୁ ପଳେଇବ। ସବୁ ଧ୍ୱଂସ ହେଇଯିବ। ପୁଣି ଯେତେବେଳେ ସୁନାମି ଆସିବ। ଆଉ ଯେତବେଳେ ପାଣି ନଥିବ। ମରୁଡି ପଡିଯିବ କିଛି ଖିଆ ପିଆ ନାହିଁ। ଖାଇବା ପିଇବା ହେଇ ନଥିବ। ସବୁ ଚାଲିଚି ଆମ ଦୈନନ୍ଦିନ ଜୀବନରେ ଆଉ। ହଉ ଭାଇ ମୁଁ ରଖୁଚି ଆ ମୁଁ ଟିକେ ତଳୁ ଆସେ।